ହ୍ୟାଲୋ।
କଁ କରୁଚ?
ଏଇ ବସିଚି ତମେ?
ଗାଧେଇ‌ ସାଇଲେଣି?
ସଞ୍ଜ ହଁ ବୋଉ ଦେଲେ।
ବୋଉ ହଁ ଆମର ଏଇ ସଞ୍ଜ ଦିଆ ହେଲା। ରୋଷେଇ କରିଥିଲି ବସିକି, ଆଉ ଭାତ ବସେଇଥିଲି। ଭାତ ହେଇ ଗାଳି ଭାତ ବସେଇଲି ଭାତ ଏଇ ଗାଳିଲି ତ ଗାଲି କି ରୁଟି କରିମି। ଆ ହଁ ପରିବା କିଛି ଘରେ ନାହିଁ ଏ ଯାଇଚନ୍ତି ଅଁ କଅଁନ୍ତ ଭାଇ ଯାଇଚନ୍ତି ଏଠିକି। ବିଲଆଡେ ଯାଇଚନ୍ତି ଆଣିଲେ କଣ ପରିବାପତର ଯଦି ଆଣିବେ କଣ ଟିକେ ଦେଖି କରଦେମି। ଭଜା ଭଜା ଟିକେ କରଦେମି। ରୁଟି ଖାଇବ୍ ରୁଟିରେ ଖାଇବେ ଆଉ।
ହଁ ହଁ।
ଖରାବେଳେ ଆଜି ଖରାବେଳେ ଆଜି ଯାଇଥିଲି ପଞ୍ଚାୟତ ଘର ଯାଇଥିଲି। ସେଠି ମିଟିଂ-ମିଟିଂ ହେଇଥିଲା। ମିଟିଂ ସେଠି ବୁଲାବୁଲି କରିକି ହଁ ମିଟିଂ ବୁଲାବୁଲି କରିକି ଆସିଲେ ଯାଇଁକି ଦେଇଥିଲେ ଆଜି ଖାଇବା ପାଇଁ ଦେଇଥିଲେ ଅରୁଆ, ଡାଲମା, ଖଟା।
ହୁଁ।
ଅରୁଆ, ଡାଲମା, ଖଟା ଦେଇଥିଲେ ହଁ ମ ଖାଇଲିିନି ପଳେଇ ଆଇଲି ଏ ତ ସେଇଠି ବସିକି ଯୋଉ କଣ ଯୋଉ ଖରା ଦେଖ ହଉଚି ନା ମିଟିଂରେ କଣ ଏଇ-ଏଇ କଥା ହେଲେ
ସୁଭଦ୍ରା ମିଶନ ଗୋପବନ୍ଧୁ ମିଶନ ଏରା ସବୁ ଯୋ ଯୋଉ ସର ସରକାରେ ହଁ ସେଇଗୁରା ସେଇଟା ବି ଆଉ କି ଆମେ ଏମ୍ତି ଏମ୍ତି ଉପକୃତ କିଏ କେତେ ହଉଚନ୍ତି କଣ ପାଉଚନ୍ତି ଆଉ।
ତାପରେ ଆଡୁ ନେଇକି ଆସିକି ଶୋଇ ପଡ଼ିଥିଲି ଉଠିଲି ପାଞ୍ଚଟା ବେଳେ। ଏଇ ରୋଷେଇ ବାସ କରଚି ଆଉ।
ହୁଁ।
ଓହୋ ଗରମ୍ ଟା ଆଜି ହଉନି?
ଆଜି ବହୁତ୍ ଜୋରରେ ଗରମ୍ ହଉଚି କଲେଜ୍ ରେ ଆସିଲା ବଳେ ଭାରି କଷ୍ଟ ହେଇଚି ଆଜି କିନ୍ତୁ।
ହଁ।
ହଁ ବା।
ଓହୋ।
ଖରା ଏତେ କ୍ଲା କ୍ଲାସ୍ ଷ୍ଟାର୍ଟ ହଉଚି ଏଗାରଟା ଏଗାରଟା ତିରିଶି ଏମ୍ତି
ଓହୋ ଘରୁ କେତବେଳେ ଯାଉଚ?
ଘରୁ ଯାଏ ସାଢ଼େ ଦଶଟା ଦଶଟା ତିରିଶି ରେ।
ହଁ ଆସିଲ?
ଆସିଲି ଆଜି ଦିଟା।
ଓହୋ ସେତବେଳେ ତ ଭାରି ଖରା।
ପୁରା ନିଛାଟିଆ ବାହାରି ଗୋକୁ ଖରା କଣ ଗୁଳୁ ଗୁଳି ବି ହଉଚି।
ଏ ଏଇ ଯୋଉ ମୁଁ ବା ଯାଇଥିଲି ଗଲାବେଳେ ବାଇକ୍ ପଳେଇଲିି ଏଗାରଟା ବେଳେ ଆସିଲା ବେଳକୁ ସାଢେ ଗୋଟେ ଏ ବାରେ କି ଖରା
ସେଇ ଟାଇମ୍ ଟା ବା ଖରା।
ହଁବା ତାପରେ ଆସିଲା ବେଳୁକୁ ଯୋଉ ମାନେ ଭାରି ଇଚ୍ଛା ହେଲା ଗୋଟେ କଣ ଥଣ୍ଡା-ଥଣ୍ଡା ଜିନିଷ ତାପରେ ସେଠି କଣ କଲେ ନା ଜଣେ କହିଲେ ଆଇସ୍କ୍ରିମ୍ ଗୋଟେ ଲୋକ ଟେ ଆସିକି ବିକ୍ରି କରିଥିଲା। ଉଁ ସେଠୁ ସେ କହିଲେ କି କହିଲେ ଆଉ ଏଇଠି ଆଣିକି ଗୋଟେ-ଗୋଟେ ନେଇକି ଖା। ଏ ସବୁ ଜଣକା କିଏ ଦିଟା ଚିଟା ଏମ୍ତି ସବୁ ବହି ବହିକି ନେଇଗଲେ।
ସେ ପଇସା ଦେଲେ ନା
ହଁ, ସେ ତାଙ୍କର ଦେଲେ। ଆଉ ମୁଁ ମୋର ଯାଇକି ଦିଟା ଆଣିଲି, ମୋ ପାଖରେ ଜଣେ ବସିଥିଲେ ମୁଁ ତାଙ୍କୁ ଦେଲି ଗୋଟେ ଆଉ ମୁଁ ନିଜେ ଖାଇଲି ଗୋଟେ ଖାଇଲି ଯେ ଯାଇ ଲାଗିଲା ତାପରେ ଆସିଲି ତ ଆଉ ଆସିକି ତ ଘରେ ଶୋଇଛି ଆଉ ସେତେବେଳୁ ଶୋଇଛି ମୁଣ୍ଡ କଣ ହେଇଗଲାଣି
ହୁଁ। ହଁ ମୁଁ ବି ସେ କଲେଜ ଆସି ଖାଇ ପିଇ ଶୋଇ ପଡ଼ିଥିଲି। ଉଠିଲି ଆସିଲି।
ନାଇଁ ଖରାରେ କୁଆଡେ ଗଲା ଖାଲି ଯା କିଛି ହଉ କି ନ ହଉ ମୁଣ୍ଡ ଟା ଆଗେ ବିନ୍ଧୁଛି।
ମୁଣ୍ଡ ଧକ୍ ଧକ ହଉଛି ଧକ୍ ଧକ।
ଧକ ଧକ୍ ହଉଛି କିଛି ହଉ ତ ନଉ ଧକ ଧକଟା ଆଗେ ହଉଛି। ମୋ ତ ସେଇ ରୋଗଟା ଅଛି ଆଉ ଛୋଟ ବଳୁ ଆଉ। ମୋର ଆଗେ ସେ ମୁଣ୍ଡଟା ଖାଲି ଧାକୁ ଧାକ୍ ହବ।
ମୋର ଦେହର ଗୋଟେ ପଟ
ହୁଁ। ଆ ଖାଇଥିଲ ଆଜି କଣ?
ଭାତ, ମଟର ଆଳୁ ତରକାରୀ। ଆଳୁ ଭରତା, ଆମ୍ୱ, ପୋଟଳ ଭଜା।
ହଁ
ହୁଁ ତମେ?
ମୁଁ ସେଇ ଖାଇଥିଲି ଘରେ କଣ ହେଇଥିଲା? ଆଳୁ ଭଜା ଆଉ ଶାଗ ଭଜା। ଆଳୁ ଭଜା, ଶାଗ ଭଜା, ଭାତ ଆଉ କଣ ଲ ଡାଲି। ଏଇଆ ଖାଇଥିଲି ହଁ।
ଆଉ ଝିଅ।
ହେ ସେ ତାର ବୁଲୁଚି ତାର ଉଁ ଆସିକି ସେ ଆସ ଯାଇଥିଲା ଆଜି ସ୍କୁଲ ଯାଇଥିଲା ସକାଳୁ କୁଲ୍ ଗଲା ଆସିଲା ଆଉ ଗଲାବେଳେ କହିକି ଗଲା ଗଲା ମୁଁ ପଳେଇ ଆସିବି ନା ମୁଁ ଆସିବି ବିଲି ଯାଇକି ଚାରିଟା ବେଳେ ଆସିବି ଜମା ମୁଁ ତାକୁ କହୁଚି ଗୋଟେ ବେଳେ ପଳେଇଆସିଲା ଟିକେ ସିନା ଆସିଲେ ଖରାବେଳେ ଟିକେ ଶୋଇଲେ ହଁ ଚାରିଟା ବେଳକୁ ଖେଳିଲୁ ଖେଳିକି ଗଲୁ ଟିୟୁସନ ଯଦି ଯେତେବେଳେ ସ୍କୁଲ ଯି ଯାଉଛି ଆସିଲା ବେଳ ଚାରିଟାଳେ ଆସିକି ଶୋଇ ପଡୁଛି ଆଉ ଟିୟୁସନ୍ ଯାଉନି ତାପରେ ପା ଠ କେମିତି ପଢିବ ଆଉ ମୁଁ ତାକୁ ବାରମ୍ବାର କହୁଛି ତୁ ପଳେଇ ଆସିବୁ ଗୋଟେ ଚାଟ ବେଳେ ପଳେଇ ଆସିବୁ ଆଜି ସେଠି କଣ ଲାଇନ ଯିବା ଆସିବା କରୁଚି ନା କଣ ଟୋଟଲ ଲାଇନ୍ ରହିନି ସେ ସେଥି ଯାଇକି ତାର କନ କଚି ନା କହିଲା ଗରମ ହଉଚି ଗରମ ହଉଚି କଇକି ପଳେଇଆସିଚି ଆଜି ଗରମ ବି ଜୋରସୋରେ ହଉ ନଥିଲା କି?
ହୁଁ।
ହଁ ଗରମ ହଉଛି କହି ପଳେଇ ଆସିଲା। ହୁଁ। କଣ କହିଲ?
ବର୍ଷାଟେ ଉଠେଇଥିଲା ହେଲାନି।
ବର୍ଷା କାଁ ଉଠେଇଥିଲା ମତେ କହୁଛନ୍ତି କାଇଁ ମୁଁ ଶୋଇ ପଡିଥିଲି ମୁ ଆଉ ଉଠଲା କାହି ବର୍ଷା ପର୍ଷା ମତେ କାଇଁ ମାଲୁମହେଇନି। କେତେବେଳେ ବର୍ଷା ଉଠେଇଛି? ହଁ। ଏଇ ଝିଅ ଯାଇଥିଲା ନା କଣ ତା ବାବା ସାଙ୍ଗେରେ ବିଲ ଆଡେ? ଏଇ ସେ ଆଇଲେ ଏ ଫୁଣି ଔଷଧ ନେଇକି ଆସିଲେ ଏଇ ସେ ଆସୁଛି। ତାର ଖାଲି ପଳଉଚି ଖାଲି ବିଲ ଖାଲି ବୁଲିବି। ମୋବାଇଲି ଦେଖିବି ବୁଲିବି ମତେ ମାଗିଲା ପଇସା ଦିଅ ମୁଁ ତାକୁ ଛୋଟ ମାନେ ସେ ଏମିତି ତାର ମାଇଣ୍ଡି ମୁଁ ତାକୁ ଦେଇଚି ଦି ଟଙ୍କିଆ ଟେ ଦେଇଚି। ମତେ କହୁଚି ଆଦେହରେ ପା ଦୁଇ ଲେଖା ହେଇଚି ମତେ ତମେ ଟଙ୍କାକିଆ ଦିଟା ଦୋଉନା ହେ ହେ। ହେ ହେ ମୁଁ ତାକୁ କହିଲି। ମତେ ଟଙ୍କା ଟେ ଟଙ୍କା ଟେ ନୋଉଚି ହେଥିଲା କି ମୁଁ ତାକୁ କୋହୁଚି। ଆ ଏଇଟାକୁ ନେଇ ଯା ମୁଁ ତ କହୁଚ। ଆରେ ଆଦେହରେ ପା ଲେଖା ହେଇଚି ଏକ ଟଙ୍କା। ମତେ ତମେ ଟଙ୍କା କିଆ ଦବ ଏଟା ବା ଦୁଇ ଟଙ୍କା ଲେଖାଏ ତମେ ମତେ ଦି ଏଇଟାକୁ କାଇଁ ଦୋଉଚ। ତା ମନେ ନେ ମନେ ନେ ଗୋଟ ଟେ ଦି ଟଙ୍କିଆ ଟା ଗୋଟେ ବୋଲି କି ସେ ସେଇଟା ବୁଝିପାରୁନେହି। ଏକ ଟଙ୍କା ମାନେ ସେ ଦିଇଟା ନବ ଏଇଆ। ଆଜି ଆସିକି ଟିକେ ଶୋଇଥିଲା। ଶୋଇକି ଉଠିକି ଦେ କଣ ଯାଇକି ପେପ୍ସି ପିଇବ ବୋଲିକି ନେଇକି ଗଲା ପଇସା।
ହୁଁ।
କୁଆଡେ ଯାଇଥିଲ? ହେଲେ ଏଇ ଆମ ଘର ପାଖରେ ଜଣେ ଝିଆରି ହେବେ ସେଇ ଟିଉସନ୍ କରୁଚନ୍ତ।
ଓ ହୋ।
ହଁ।
ପଢିବୁ ପାଠ ହୋଉଚେ ନା?
ପାଠ ଆ ହୋଉଚି କିନ୍ତୁ ମନ ଦୋଉନି ଗୋଟେ ଯେତେବେଳେ ମନ ଦୋଉଚି ବଢିଆ ପାଠ ପଢୁଚି। ଆଉ ବେଳେକେରେ ମନ ଦୋଉନେହିଁ। ଏଇଆ ଯଦି ପଢନ୍ତା ମନ ଦେଇକି ବଢିଆ ପାଠ ପଢନ୍ତା। ତାକୁ ତାର ସବୁଠୁ ଭଲ ତାର ସବୁଠୁ ଭଲ ବର୍ଣ୍ଣବୋଧ। ବର୍ଣ୍ଣବୋଧ ଟା ତାକୁ ଆମର ଫାଷ୍ଟେ ଯେଦି ତାକୁ ଥରେ ଟିକେ ପଢେଇ ଦେଇଚୁ। ସେ ତାର ମାନେ ସେଇ ଦି ଥାରେ ଦିଇଥରରେ ତାର ପୁରା ହେଇଯିବ ସେଇ ପୁରାଇଏ ଟା। ଏଇଆ।
ଏ ଖାଲି ତ ଆଣ୍ଟି ଆଉ ଖାଲି ଆଣ୍ଟି।
ଭାଇହେରିକା ଆସିଲେଣି?
ହଁ ଗୋଡ଼ଟା କଣ ତାଙ୍କର ଭଲ ନାହିଁ। ଜମା କାଲି ରାତିରେ ଏମିତି ଟିକେ ତତର ହେଇକି ଟିକେ ଚାଲିକି ପଳେଇଲେ ସେ ଗୋଟା ଗୋଡ ସେଟା ଭଲ ଥିଲା ଉଁ ଫେରେ ଫେରି ଫାଟିକି ବ୍ଲଡ଼ ରକ୍ତ ବାହାରିଲା ଫେରେ।
କେମିତି କେମିତି?
ହେ ତରତ୍ତରରେ ଟିକେ ଚାଲିକି ପଳେଇଲେ କାଲି। ରାତି ରାତିରେ ଶୋଇଥିଲେ ଏମତି ଗୋଟେ ଇଏ ପାଇଁ। ଜଣେ ଉଠେଇ ଦେଲାତ ତତର ହେଇକି ପଳେଇଲେ ଟିକେ ଚାଲି ଚାଲିକି ଗଲାବେଳକୁ ସେ ଗୋଡଗୁରାକ ପୁରା ଶୁଖି ଯାଇଥିଲା ଟିକେ ହାଲ ହାଲକା ହାଲକା ଶୁଖିଥିଲା ପୁରା ଫାଟିକି ବ୍ଲଡକାଢି ରକ୍ତ ଖାଲି ବାହାରିଲା। ଆଉ ସେଇ ଏତେ କିଛି କାମ ଫାମ କରିପାରୁନାହାନ୍ତି ଅଳପ କାମ କରୁଚନ୍ତି। ସେଇଆ। ଏଇ ପୁଣି ଆଇିଲେ ଆଉ କୁଆଡେ ପୁଣି ଏଣୁ ତେଣୁ କରି ଖାଲି ବୁଲିବେ ଆ କୋଉଠି ଯିବେ ନନେ ଘରେ ଶୋଇବେ ଏଇଆା ଆଉ। ପୋଟଳ ଆଣିଚନ୍ତି। ପୋଟଳ ଦିଟା ଆଣିଚନ୍ତି ମାନ ଭାଜିଦବା ଆଉ ପୋଟଳ ଭଜାକୁ ରୁଟି କରିଦବା। ଆଜ୍ଞା। ଆଉ ରାତିରେ ରୋଷେଇ କଣ ହବ?
ମୋ ରାତିରେ ରୁଟି ହବ।
ରୁଟି?
ହଁ ରୁଟି ହବ ଗୁଗୁନି ହବ।
ଏ ହଁ। ରୁଟି, କ୍ଷୀର, ଗୁଗୁନି ଏଗୁଡା ସବୁ ଡାଲମା ରୁଟିିକି ଭଲ।
ହୁଁ।
ଉଡିଆଣ୍ ଟିକେ। ହୁଁ ଉଁ। ଏଇ ଯଉ ଚୁଲି କତିରେ ଯଉ ଗରମ ହଉଛି ଚୁଲି କତିରେ ବସିବାକୁହି ଇଛା ହଉନି। କଣ କରିବି ନକଲେ ହବନି ବାଧ୍ୟ୍ୟ ଖାଇଲେ ହୁଁ।
ଆଉ ଘରେ ସବୁ ଭଲ?
ଘରେ ଭଲ କହ ସେମିତି ଆଉ ଭଲ ଖରାପେ ଆଉ ନାଗିକି ଅଛି।
ଉଁ ହୁଁ।
ଆଜି ଗ୍ରୁ ଏଠୁ ଯୋଉ ଯାଇଥିଲୁ ଗ୍ରୁପ୍ ରେ ଯଉ ଏଠିକି ଯାଇଥିଲୁ ସମ୍ପ୍ ସମସ୍ତେ ସମସ୍ତଙ୍କର ଆଣିଥିଲେ ସବୁ ଦେଖେଇବା ପାଇଁ ଜିନ୍ଷ ଆଣିଥିଲେ ସ୍ତ୍ରୀ ଲୋକ ବହୁତୁ ର ଆଣିଥିଲେ। ଫଟ ମୋଟ ଉଠେଇଲେ ବଢିଆ ଲାଗୁଥିଲା ସେ ଯଉ ଫୁଲ ଗୁଡା ସବୁ ଆଣିଥିଲେ ହାତରେ ତିଆରି କର୍ଚନ୍ତି ବଢିଆ ଦେଖା ହଉଥିଲା ସେରା।
ହୁଁ ହୁଁ।
ଏ ମିଶନ୍ ଶକ୍ତିର କଣ ଗୋଟେ ତାଙ୍କର ଯଉ ମିଶନ୍ ଶକ୍ତି ଯଉଳା ଆମକୁ ଯୋଗଉଚି ସେଇଟା ସେ ଯଉଠାରେ ଉପକୃତ ହଉଛନ୍ତି କଣ ତା ଦେହେରେ ଉପକୃତ ହଉଛନ୍ତି। ସେ ପଇସା ନେଇକି ସେଇ ବିଷୟରେ କିଛି ଆଲୋଚନା ହଉଥିଲା। ତ ସେ ଯଉଗୁରା ମାନେ ସେ ଯଉରି ସେ ତିଆରି କରିଚନ୍ତି ସେଇଗୁରି ଆଣିକି ଦେଖଉଥିଲେ।
ଅ ହଁ ଛି।
ଏଇ ତ ତେଲ ଜାହାର୍ ଟାକୁ କାମୁଡିକି ଇଏ ହେବୁ ତଳେ ଢାଳି ହେଇଯିବ। ଛୋଟ ଛୁଆ ଖଣ୍ଡିକ
ହୁଁ।
ଆଲୋ।
ହଁ।
ହାଲୋ ହଁ ଲାଇନ୍ ଅଛି ନା? ଲାଇନି ଅଛି ନା ଲାଇନି?
ହଁ ଅଛିବା।
ହଁ ଇଆଡ଼େ ଖାଲି ଲାଇନି ଆଜି ଦୁ ଖରା ବେଳେ ଟା ଆଜି ଖାଲି ଖଇରା ଖରା ବେଳେ ହଇରାଣ କର୍ଥିଲା ଯିବାଆସିବା ଖାଲି କର୍ଥିଲା। ଆଉ ସେ ଝିଅ ଇଲୋ ଝିଅ ତାର ତେଲ ବସାଇ ଦେଲାଣି ନିଜେ ନିଜେ ଚିରିକି ଢାଳିଦବ ମୁଁ ରଖୁଛି ତେଲ ବସେଇ ଦିଏ ଟିକେ।
ହଉ ହଉ।